ହଁ।
କଁ କରଚୁ ଦେ ବ କୁଆଡେ ଗଲା?
ଏଇ ବସଥିଲି।
ଆଛା ଆଉ କଁ ଖାଇଚୁ? ଏଇ ବସଚି ବାହାରେ ଆଉ କଁ କରିବି?
ମୁଁ କୁରକୁରି ଖାଇଥିଲି ତୁ
ମୁଁ ଖାଇନି କିଛି ସଞ୍ଜ ଦେଇକି ଆସିକି ଆଉ କିଛି ଖାଇନି।
ଖରା ବେଳେ କଁ ଖାଇଥିଲୁ?
ଖରାବେଳେ ଖାଇଥିଲି ଭାତ ଆଉ କଁ ଖାଇଥିଲି ମନେ ନାହି ରହିଥା ମନେ ପକାଏ। ହଁ ଛୁଇଁ ଆଳୁ ଭଜା କାକୁଡି ସାଲାଟ ମିକ୍ଚର।
ଓହୋ।
ଆ ହୋ ମାମା ହେରିଆ କଁ କରୁଚନ୍ତି?
ମମି ସନ୍ଧ୍ୟା ଦୋଉଚି।
ହୁଁ ହୁଁ ଆଉ ଆଇ
ହୁଁ ଭାଇ ଆସଥିଲି ସେପଟେ ଅଛି। ଯୋଉ ବେଙ୍ଗଦେଇ ହେରିକା ଆସିଚନ୍ତି ତ ସେପଟେ ଥିବ ଆଉ।
ଓହୋ କେତେବେଳେ ଆଇଲେ ମାଉସ ହେରିକା ସବୁ?
ସେ ବୋଧେ ଚାରଟାବେଳେ ଆଇଚନ୍ତି ନା କଣ?
ଓହୋ। କୋଉ ମାଉସୀ ବଡ ମାଉସୀ ଆଇଚି। ଆଉ ଆଇ ଟିଭି ଦେଖିବାକୁ ଆସୁନି କି?
ନା କାଇ ଆସିନି।
ଉଁ ହୁଁ ଆଉ ବାବା କଁ କରୁଚ
ଏବେ କୁଆଖିଆ ଦେଇ ଯାଇଛନ୍ତି।
ଉଁ ହୁଁ। ଆଉ ସିଧି ସାହି ଆସିନାହାନ୍ତି
ହଁ ନା। ଦେଇ କଁ କରୁଚି?
ଏଇଠି ମା ମୋ ପାଖରେ ବଇଚନ୍ତି ମା ମୋ ପାଖରେ ବସଚି। ବାପା ହେଇ ଯାଇଥିଲେ କେନାଲ ଆଡେ ଆସିଲେ।
ଦେହ ଭଲ ଅଛି ନା?
ଉଁ
ଦେହ ଭଲ ଅଛି ନା?
ହୁଁ ଭଲ ଅଛି। ଆଉ ତୋ ଦେହ ଭଲ ଅଛି?
ହୁଁ।
ହାଉ କଁ କହ
ମୁଁ କହିଲି ତୁ କୁଆଡେ ଯାଇଥିଲୁ ମୁଁ କହିଲି ରଜ ଜରେ ସବୁ କୁଆଡ଼େ ଯାଇଥିଲୁ?
ନବ। କାଲି କାଲି ରଜରେ ଯାଇଥିଲି ଦିଦି ପାଖକୁ ଆଉ ଦୋଳି ଖେଳିଲି ଖାଇଲି ବୁଲିଲି ଡ୍ରେସ୍ କିଣଲି ଡ୍ରେସ୍ କିଣଲି ଆଉ ଆଉ କଣ କିଣଲି
କଁ କଁ ଖାଇଲୁ?
ମୋମୋ ଖାଇଲି
ହୁଁ।
ରୋଲ୍ ଖାଇଲି
ହୁଁ।
ଆଉ ଚାଉମିିନ ଖାଇଲି କକଲେଟ୍ ଖାଇ ଉଁ ଗୁପୁଚୁପୁ ଖାଇଥିଲି ଚୁପ୍ ମୁଁ ଖାଇନି ଭା ଦିଦି ଖାଇଥିଲା ଆଉ କଣ ଖାଇଲି ଆଉ କିଛି ଖାଇନି‌।
ମତେ ଡାକିଲୁନି ଏକା ପଳେଇଲୁ?
ହୁଁ ହୁଁ ହୁଁ ତ ଡାକିଥିଲି ତୁ ଆସିଥିଲୁ?
ଆଉ ଆଉ
ଆ ଆଉ କଣ ମୁଁ ତ ଡାକି ଡାକି ରହିଲି ତୁ ଆଉ ଆସିବାର ନାଁ
ତୁ କୋଉ ଡାକିଥିଲୁ ମତେ ସାିଆଡେ ଯିବା ପାଇଁ?
ଆ ସେଇଠୁ ଆସିଥିଲେ ସେଇଠୁ ସେଠୁ ସିଆଡେ ପଳେଥାନ୍ତେ।
ହୁଁ?
ହଁଅଁ ଆଉ ତୁ କୁଆଡେ ଯାଇଥିଲୁ ସବୁ ରଜରେ?
ମୁଁ ଯାଇଥିଲି ଫାଷ୍ଟ ରଜ ଦିନ ଯୋଉ ମର୍ତ୍ତ୍ୟବୈକୁଣ୍ଠ ଯୋଉ ମନ୍ଦିର
ଉଁ ହୁଁ।
ଆଉ ସେକେଣ୍ଡ ରଜ ଦିନ ସେ ଠି ମାନେ କଣ କହିଲୁ ସବୁ ମାନେ ଶିବ ଜଗନ୍ନାଥ ଯୋଉ ଜଗନ୍ନାଥ ରା ରାଧାକିଷ୍ଣ ମନ୍ଦିର ଆଉ ଗୋଟେ ବଡ ପୋଖରୀ ଅ ଭିତରେ ସବୁ ଯୋଉ ବତକ ସବୁ ଖେଳୁଛନ୍ତି।
ହୁଁ ହୁଁ।
ଆଉ ଜଲଦି ପଳିଆସେ ଥିଲୁ ତାପରେ ମଝି ରଜ ଦିନ ଗଲୁ ବ ଡ ଯୋଉ ଗଡ ମଧୂପୁର୍
ହୁଁ।
ଜଗନ୍ନାଥ ମନ୍ଦିର ସେଠି ଦେଖିଲୁ ତା ଭିତ ଯୋଉ ରାଣୀ ମହଲ ଅଛି ଆମର ରାଣୀ ମହଲ ଦେଖିଲୁ, ତାପରେ ହୁଁ, ଯାଇଥିଲୁ।
ଭିତରକୁ ଯିବାକୁ ଦେଉଚନ୍ତି?
ହୁଁ, ଟିକେଟ ଅଛି, କାଟିକି ଯିବୁ ଆଉ।
ଓହୋ କଣ କେମିତି ଟିକେଟ କେତେ ଟଙ୍କା?
ଟିକେଟ ଚାଳିଶ ଟଙ୍କା, ତୁ ପା ଯାଇଥିଲୁ ନା କଣ? ତୁ ପା ଯାଇଥିଲୁ ନା କଣ? ତୁ ପା ସେଥରକ କହୁଥିଲୁ ଯାଇଥିଲୁ ବୋଲି।
ନା ବେ, ମୁଁ କୁଆଡ଼େ ଯାଇଚି। ମୁଁ ଯାଇଥିଲି ମାଉସୀ ହେରିକାଙ୍କ ସହିତ, ସେ ଦୁଆର ମୁଁହରୁ ହେଇ ହେଇକା ସେଇ ବାଟେ ପଳେଇଲି।
ଓହୋ। ହୁଁ, ତାପରେ ପଳେଇ ଆସିଲୁ। ଯଉ ଆଖୁ ରସ ପିଇକି ପଳେଇ ଆସିଲୁ।
ଆଉ କିଛି ଖାଇଲନି?
ନା।
କାଇଁ? ଆଉ ଥାର୍ଡ ରଜରେ କୁଆଡେ ଯାଇଥିଲୁ?
ଓହୋ, ଅ ହ ମ୍। ଥାର୍ଡ଼ ରଜରେ ଯାଇଥିଲି ମହାବିନାୟକ, ଯାଇଥିଲି।
ଉଁ, ଯୋଉ ବୁଲିକି, ତା ଦେଖିକି ଯୋଉ ପାହାଛ ଚଢିକି କହନା ଗୋଡ ଯୋଉ ବ ଥା।
କେତେ ପାହଚ କି?
ବହୁତ ଗୁରା, କପିଳାସରୁ କମ ଟିକେ ଆଉ।
ହଁ କପିଳାସ ସେଇଠିବା ଦେଢଶହ ଦୁଇଶହ ଭଳିଆ ପାହାଚ ଥିବ। ଚଣ୍ଡିଖୋଲରେ, ମହବିନା ତଥାପି ନା, ଦେଢଶହ ଦୁଇଶହ ନୁହଁ, ଅଧିକ ଥିବ ଚାରିଶହ ପାଞ୍ଚଶହ ଭଳିଆ ପାହଚ ଅଛି, ହଁ ପା, ହଁ ଅଛି ପା। ପାହାଡ ଉପରକୁ ପା ଯିବାକୁ ପୁରା ଯୋଉ ତୁକୁ ତୁ, ମୋ ମା ସବୁଆଡେ ଯାଇଚି, ମୋ ମା ଅ ପୁରା ପୃଥିବୀ ସାରାର ଅଧା ର ଅଧା ମନ୍ଦିର ବୁଲି ଯାଇଚି, ଜାଣିଚୁ?
ତାପରେ କଣ ନା, ମିଳିଲାନୀ କିଛି, ତାପରେ ଆସକିି କେତେ କଷ୍ଟ ରେ ଖାଇଲୁ, ଖାଇକି ଆଇଲି ଘରକୁ ଆଉ। କିଛି ହୋଟେଲ ମିଳିଲାନି ଚଣ୍ଡିଖୋଲ ରେ।
ଯୋଉ ଇଏ ଚଣ୍ଡିଖୋଲ ରେ ଏବେ ନୂଆ ଜଗନ୍ନାଥ ମନ୍ଦିର ଗୋଟେ ହେଇଚି, ଗଲୁନୁ ସେଇଠି।
ସେ ଗ ଗଲିନି, ଆଉ ମୁଁ କେମିତି ଏକା ଯିବି?
ଉଁ ଉଁ, ଯାଇ ନାହାନ୍ତି, ଦେଖିନୁ ଇନଷ୍ଟାଗ୍ରାମ ରେ ଆସୁଚି।
ହୁଁ, ଦେଖିଚି ଦୂରରୁ ଦେଖିଚି।
ଓ ହୋ, ବାଟରେ ଗଲା ବେଳେ କି?
ହଁ, ବାଟରେ ଗଲା ବେଳେ।
ହ ଦେଖିଲୁ ଗଲୁନୁ କେମିତି?
କଣ କରିବ, ସେମାନେ କେହି ଗଲେନି, ଏକୁଟିଆ କେମିତି ଯିବି।
ହୁଁ ହୁଁ। ଆମକୁ ଗୋଟେ ଗାଡ଼ି ଦିଅନ୍ତେନି, ଆମ ଚାରିଆଡ଼େ ବୁଲନ୍ତେ। କେତେ ଜାଗା ଦେଖିନାହାନ୍ତି, ମୁଁ ଏପର୍ଯ୍ୟନ୍ତ ଦୁର୍ଗା ମନ୍ଦିର ଦେଖିନି, ଜାଣିଚୁ?
କୋଉ ଦୁର୍ଗା ମନ୍ଦିର?
ଆମ ଏଇ ବାରବାଟୀ।
ମୁଁ ଦେଖିଛିି
ହଁ ବା ମୁଁ କହୁନି ରାସ୍ତା କଡ଼ରେ ଯାଉଛି ଖାଲି ମନ୍ଦିରଟା ଦେଖି ଦେଖିକା ଯାଉଛି। ଠାକୁର ସେ ମନ୍ଦିର ଭିତରୁକୁ କେବେ ପାଦ ପକେଇନି। ଏତେ ବଡ଼ ସୌଭାଗ୍ୟ ମୋର ପାଇଛି ମୁଁ ଯାଉଛି ମୋ ମା ସବୁବେଳେ ନଗ ଗପିଲେ ମୋ କଥାରେ ନ ମୁ ପା ପଟିରୁୁ ହୁ ହୁ ପାଟି ଷ୍ଟପ ହଉନି କି ତା ଭାତ ହଜମ ହଉନି।
ଆଉ, କଣ ରୋଷେଇ ରାତିକି?
ମୋତେ ତିନିଟା ବେଳକୁ ମୋ ମା କହିଲାଣି ପନିର ରାନ୍ଧେ ପନିର ରାନ୍ଧେ। ହଁ ମୁଁ କିନ୍ତୁ ଦେଖିଲା ବେଳ ଆସିକି ଆଠଟା ବାଜିବାକୁ ବସିଲାଣି ମୁଁ କିନ୍ତୁ ପନିର ଏପର୍ଯ୍ୟନ୍ତ ରାନ୍ଧୁନି।
ପନିର ମାନେ ଘରେ ତିଆରି କରିୁଛୁ ପନିର ନା କିଣିିକି ଆଣିଥିଲୁ?
ପନିର କିଣିକି ଆସିିଥିଲି ହେଲେ ରାନ୍ଧିବି ବୋଲି। ତିନିଟା ବଳୁ ମତେ ସିଏ କହିଲାଣି କହୁଛି ତୁ ରାନ୍ଧିକି ଥୋଇଦେ। ଥୋଇଦେ। ତିନିଟା ବେଳୁ ରନ୍ଧିକି ଥୋଇଦେଲେ କଣ ଲାଗିବ କହନି? ଯାଏ ଦେଖିବା କରିବି ପନିର ତରକାରୀ।
କେମିତି କରିବୁ ଟିକେ କହନି?
ମୁଁ ଦହି ପକେଇକି କରିମି ଦହି ଅଛି ନା? ହୁଁ। ନ ଗଲେ କରିବିନି ଭଲ କଥା।
କେମିତି ଦହିି ପକେଇ କରିବୁ?
ଉଁ ଫାଷ୍ଟ ମସଲା କଷିଦେବୁ, ଯେମିତି ମସଲା କଷାଯାଏ ଗୋଟା ମସଲା ପଡ଼ିବ। ତେଲରେ- ତେଲରେ ଗୋଟେ ମସଲା ପଡ଼ିବ, ତାପରେ ପିଆଜ ମିିଆଜ ଗ୍ରାଇଣ୍ଡର ହେରିଆ କରିକି ପକେଇଦବୁ।
ହୁଁ।
ପକେଇ ସାରିଲା ପରେ ମସଲା କଷି ହେଇ ସାରିଲା ପରେ, ଦହି ଗୋଟେ ଗିନାରେ ନେବୁ ଦହି ତା ଦେହରେ ହଳଦୀ ଲଙ୍କାଗୁଣ୍ଡ, ପନିର ମସଲା ଆଉ ଯାହା ଜିରା ଗୁଣ୍ଡ ଯାହା ପକେଇବା କଥା ଯୋଉ ମସଲା ସବୁ ପକେଇବା କଥା। ବିଭିନ୍ନ ପ୍ରକାର ସମସ୍ତେ ସେ ଦହି ଦିହରେ ପକେଇ ଦେଇ ସେ ଦହିଟା ଗୋଳେଇ ଦବୁ। ମସଲା କଷି ହେଇସାରିଲା ପରେ ସେ ଦହିଟାକୁ ତା ଦେହରେ ଦେଇଦବୁ। ତାପରେ ସେ ଫୁଟିବ ଟିକେ ପୁଟିୁୁୁ ଫୁଟି ଫୁଟି ଫୁଟି ଫୁଟି ସାଇଲା ତାପରେ ପନିରକୁ ଯୋଉ ଭାଜିକି ରଖିଥିବୁ ତେଲରେ ଛାଣିକି ତାକୁ ପକେଇଦବୁ ଗୋଲେଇଦବୁ ହେଇଗଲା ପୁରା କଷା କଷା। ପୁର ଟେଷ୍ଟି ଟେଷ୍ଟି ଖଟା ଖଟା ତାକୁ ରୁଟି ନଗେଇି ଖାଇବାକୁ ପୁରା ମସ୍ତ। ହେଲ ମୁ ଖାଏନା। ହେଲେ ମୁଁ ନଟ୍ ଖାଇସି।
କିଉଁ?
ହିନ୍ଦୀ।
କଣ ପାଇଁ?
ହୁଁ। ହୁଁ ମତେ ଭଲ ଲାଗେନା। ପନିରି ଏତେ ଭଲ ନୁହଁ ମୋର। ଗୋଟେ ଗୋଟେ ଖାଏ ଯଉଟା ପୁରା ପୋଡ ପୋଡ଼ିଆ ହେଇକି ତେଲରେ ଭଜାହେଇ ଥିବ ଯଉଟା ସେଇଟା ଖାଇମି। ଆଉ ଦହି ମତେ ଭଲ ଲାଗେ ନା ଏଇ ଯୋଉ କିଣା ଦହି ପ୍ୟାକେଟ୍। ଏଇଥି ପାଇଁ।
ହୁଁ ହୁଁ।
ଆଉ ତମର ରାତିରେ ରୋଷେଇ କଣ ଆଜି?
ରୁଟି ଆଉ ବୁଟ ତରକାରୀ।
ଆଛା ରୁଟି କିଏ କରା ହେଇ ଶଇଲାଣି ନା ହବ?
ନାଁ ହବ।
ଓହ ବୁଟ ତରକାରୀ ହେଇ ସାରିଲାଣି ନା ଦିନରେ ହେଇଯାଇଚି।
ନାଁ ଆଜି ବା ଭୋଜି ଥିଲା।
ଓହୋ କୋଉଠି? କଣ କହିଲୁ?
ମୁଁ କହିଲି ତାଙ୍କର ଆଜି ଭୋଜି ଥିଲା।
କାହାର?
ସେ ଯୋଉ ଘର ପାଖରେ ଜଣଙ୍କର ଯୋଉ ଇଏ ହେଇନଥିଲା
ଓ ଆଛା ହଁ ହଁ ହଁ। ହୁଁ ମନେପଇଲା ଯାଇଥିଲ ତମେ ସବୁ?
ନାଁ।
ଦେଇଥିଲେ ଘରେ।
ନାଁ ବା
ହୁଁ। ନା ଓହୋ।
ଥିଲେ
ଓ ହୋ।
ହୁଁ ହୁଁ।
ହଉ ଆଉ କଣ କୁହ।
ଆଉ ପାଠ ପଢାପଢି କେମିତି ଚାଲିଚି?
ହୁଁ ଭଲ।
ହଉ।
କାଲି ଯିବୁ ନା?
ହଁ। ଚାଲନୁ କୁଆଡେ ଗୋଟେ ବୁଲିବାକୁ ଯିବା।
ହୁଁ ଯିବା ପା।
କୋଉଠି କି ଯିବା?
ଚାରି ଧାମ ଯିବା। ଯିବୁ ନା?
ହଁ ଜାଣିଚୁ ପ ମାନେ ଏମିତି ତା ମୁଁ କହିଲି ତାହାଲେ ବୁଲିବୁ କେତେ ମନ ଶାନ୍ତି ହେଇଯିବ କହିଲୁ।
ଉଁ ହୁଁ।
ମାନେ ଏମିତି ଆମେ ଯୋଉ ପଦାକୁ ଯାଇଁକି ଆଡେ ସିଆଡେ ବୁଲିବା ଅପେକ୍ଷା ସେଠି ଯାଇଁକି ବୁଲିକି ବସିକି ମାନେ ଇଏ କଲାବେଳକୁ କେତେ ଭଲ। ହଁ।
ସତ କଥା ସବୁଠୁ ଭଲ ଉତ୍ତରପ୍ରଦେଶ ପଳେଇବୁ ମନ ଇଚଛା ବୁଲିବୁ।
ହୁଁ।
ସବୁଠୁ ବେଷ୍ଟ ଜାଗା। ଜିିବୁପା। ଏ ଦଡିଜେ ପଇ ସେ
ବ ଦାି ଭରେଖା